ଆଜ୍ଞା
ଉଁ, ହୁଁ, ମୁଁ ଖାଉଛି।
ସରି ସରି ହଉ ମାନେ ମୁଁ ନାମଟି ଏଥିରେ ଦେଖାଯାଉ ସେଠି ଯାହା ମୁଁ ଆପଣଙ୍କୁ କହିଥିଲି ବିଦ୍ୟାଳୟରେ। ଆଚ୍ଛା ହଉ। ଆଉ ମୁଁ କହୁଥିଲି କି ଆପଣଙ୍କୁ କିଛି କହୁଛି, ଆପଣ ଖାଉଛନ୍ତି ତାହେଲେ।
ଆଜ୍ଞା।
ଆପଣ ଖାଲି ମଝିରେ ହଁ ହାଁ ହଁ ହାଁ କ- କରନ୍ତୁ ମୁଁ ଆପଣ କିଛି କହୁଛି ହେଲା।
ଆଜ୍ଞା।
ମୁଁ କହୁଥିଲି କି ଆପଣ ଯୋଉ ମୋତେ କହୁଥିଲେ ସେ ମୁଁ ତ କହୁଥିଲି ଆପଣ ଯେ ମୋତେ ଦିନେ ଯିବା କଥା। ତ ତୋମେ ତୋମ ମୋ ମିତ୍ରଙ୍କୁ କହିଦିଅ ହେଲା କି ସିଏ ରାଜି ହେଇଗଲା। ତୋମେ ଏଠୁ ଡାଇରେକ୍ଟ ତାଙ୍କର ଏ ତ ଏଠୁ ମୁଁ ଡାଇରେକ୍ଟ ଯିବି ତୋମ ଘର ପାଖକୁ। ସେଠୁ ତାପରେ ତୋମ ତଇ ତୋମେ ଟେ ହେଲମେଟ୍ ନେଇକି ଆସିଥିବ ହେଲା।
ହୁଁ।
ରେ କାଲି ବୋଧେ ଛବିଶ ତାରିଖ ତୋମ ସେପଟେ ଛୁଟି?
ଭାଇ ଚାଲି ହବନି ବେ।
କ ପାଇଁ କ ପାଇଁ ହେବେନି?
ଛୁଟି ଥିବ ଏପଟେ ମୋ ବାବାଙ୍କର। ଘରୁ ବାହାରି ପାରିବିନି କାରଣ କାଲି କଣ କହି ଯାଇଥିଲି।
ବାବା ଜାଣି ନଥିଲେ?
ନା।
ତ ଘରୁ ବାହାରି ପାରିବେନି କ ପାଇଁ?
ଯିଏ ହଉ ସେ ସବୁ ଜିନିଷ ଯିବା ଦରକାର ନାଇଁ।
କାଲି କୁହ ବାବା ମୋର ଗୋଟେ ଲାଷ୍ଟ କ୍ଲାସ ର ଆର୍ଟ କରିଆର ଅଛି ପ୍ଲିଜ ମୁଁ ଯିବି ହଉ ପ୍ଲିଜ ଏମିତି ରିକ୍ୱେଷ୍ଟ କର।
ନାଇଁରେ ହବନି ମୁଁ ଦେଖେ କାଲି ପାୟେଲ ବାହାନାରେ ଯାଇପାରିବି ଆମେ ଏ ସରି ମାନେ ମୁଁ ମ-ମହିଳା ମିତ୍ରଙ୍କ ସହିତ କଥା ହେଇ ମୁଁ ଏବେ କହିବି ଆପଣ ଯିବି ଥରେ ଛାଡନ୍ତୁ।
ଏବେ ତ ଆପଣଙ୍କ ଯେମତି ମାନେ ଜିନିଷ ଟା ହଁ ହବା ଦରକାର। ମୋ ଟେ ଇଚ୍ଛା ମୁଁ ବି ଇଚ୍ଛୁକ ଅଛି। ତ ସେଇଟି ହିଁ ମୁଁ ଆପଣଙ୍କ କଥା କାଲି ଭାବୁଥିଲି କି ଆଉ ଆ-ଆପଣ ବୋଧେ ଛବିଶ ରେ ଆପଣ ସବୁବେଳେ ଛୁଟି ଅଛି ତ ତମେ କଣ କରିବ ମୁଁ ସେଟୁ ଯାଇଥିଲୁ ଗୋଟେ ଜାଗାକୁ ମୁଁ ସେଇଟି ମୁଁ ଏଇଟି ଆସଥିଲି ୱାସରୁମ୍ ଯାଇଥିଲି ମୁଁ ବସିପଇଲି ସେ ଭାବୁଥିଲି।
ହୁଁ ହୁଁ।
ତେଣୁ ତମୁକୁ କହିବି ବେଲି କହିଚି ତ ବେ ଏବେ କହୁଚି। ତମେ କୁହ ତମେ ତାଙ୍କ ବାହାଘର ସରି ତମ ସାଙ୍ଗ ତମ ମିତ୍ରଙ୍କ ଆଗ ତମେ କୁହ। ସେ କଣ କହୁସନ୍ତି ହାଲୋ କେତବଳେ ତମେ ଆସ। ତମୁକୁ ଦେଖ ତାହାନେ ହଉଚି କି ମାନେ ଆମର ପ୍ଲାନ କୁ କଣ କହନ୍ତି ଆମର କଣ କହନ୍ତି ତକୁ ଓଡିଆରେ?
ହୁଁ ଯାହାବି ହଁ ହଁ କହି ତ ସାଇଲଣି ଦିଥର।
ଆଜ୍ଞା ତ ମୁଁ କହୁଚି କି ଆପ ତମେ ହେଲା ଏ ତମେ ଗୋ ତ ମୁଁ ତମ ଏ ଯୋଉ ଘର ପାଖୁକୁ ଡାଇରେକ୍ଟ ଯିବି ଭାରି ହେଲା ତମେ ଡି
ହୁଁ।
ହେଲମେଟ୍ ନେଇକି ଆସିଥିବ ସେଠୁ ଆମେ ଡାଇରେକ୍ଟ ଯିବା ପା ଏ ସେଠୁ ଆମେ ଯିବା ଡାଇରେକ୍ଟ ପା ଏ ଏଇଟା ହେଇଯିବ ତାଙ୍କର ଏକଜାମ୍ ସେଣ୍ଟର ମାନେ ତାଙ୍କର ପରୀକ୍ଷାଙ୍କର ଗୃହକୁ ହେଲା
ହୁଁ।
କୁ ସେଇଟି ଆମେ ଛାଡିଦବା ସେଇଟି ଏକଜାମ୍ ଦେବେ। ହଁ ତାଙ୍କର ଏକଜାମ୍ ପାଞ୍ଚଟାରେ ମାନେ ପାଞ୍ଚଟା ପୂର୍ବୁରୁ ଯିବାକୁ ହେଲେ ପଡିବ ଯେମିତି ହେଲେ। ମାନେ ସେଟି ପାଞ୍ଚଟାରେ ମାନେ ତ ପାଞ୍ଚଟାରେ ଏଣ୍ଟ୍ରି ଦବ।
କହୁଥିଲେ କି ଆମେ ସେଇଟି ରହିବା ଘଣ୍ଟେ ତାଙ୍କ ପାଇଁ ତାପରେ ଆମେ ମିଶିକି ଯିବା ସେଇଠି।
ହଁ ମୁଁ ବି ସେକ୍ଟ୍ ତମେ ଯାହା ଖାଇବ ମୁଁ ଆଗ୍ରି।
କିନ୍ତୁ ଏମତି ହେଲେ ଟାଇମ୍ ବହୁତ ହବ ଆସିଲା ବେଳୁକୁ ଆମୁକୁ ବହୁତ ଡେରି ହେଇଯିବ।
ହଁ ଏଇଟି ହଁ ଏଟୁ ସଫା ତମେମାନେ ସବୁ କଥା ହୁଅ ହେଲା ତମ ସବୁ କଥା ହୁଅ। ମୁଁ ସବୁ ତାଙ୍କୁ କହିଥିଲି ହଉ ନ ହେଲେ ତୁ ଗୋଟେ କାମ କର ତତେ ଆମେ ତତେ ଆମେ ଖୁଏଇ ଦବୁ।
ହଁ ଶୁଣେ ମୁଁ ଏ ବିଷୟରେ ତତେ କଥା ହେଇ କହିବି ତୁ ଏବେ
ହଉ ହଉ ଶୁଣ ଶୁଣ ଶୁଣ ହଉ ମୁଁ ପ୍ଲାନ୍ ଏୟା କହୁଥିଲି ଯେ ତୁ ପ୍ଲାନଟା ଶୁଣି ଦେ ହେଲା। ସରି ହଁ ସ
ମୁଁ ପ୍ଲାନ ଜାଣିନି ପୁଣି କହିବୁ ମତେ।
ସରି ମୁଁ ଆମର ବୁଦ୍ଧି ହଉଛି ତ ସର୍ତ୍ତ ସବୁ ସାରିଦେଲା ପରେ ଆମେ ସିଆଡୁ ସମୁର ମୋର ଆସିବୁ ହେଲେ ସେଇଠୁ ଆମେ ଆମର ଏଇଠୁ ମାନେ ମୁଁ ଆ ମାନେ ଆପଣ ଯୋଉ ଆଗକୁ ଯିବେ ଆମେ ସେଇଠି କାମ ସାରିଦବା ହେଲା ତାପରେ ଆ ସେଇ ପାଖାପାଖି ଦଶ ହଁ ମିଟି ଭିତେରେ ଆପଣଙ୍କର ଟେମ୍ପରଗ୍ଲାସ୍ ପକେଇଦବା।
ସେଇଟା ହେଇପାରିବ ନା ନାଇଁ ଅସମ୍ଭବ କାରଣ ଘଣ୍ଟେ ଭିତେରେ ସରିବ ନା ନାଇଁ। ଘେରଣ କାଲି ତ ଆମ ଘରୁକୁ ଦେଢ ଘଣ୍ଟା ଲଗେଇଦେଲେ ମାନେ ଦି ଘଣ୍ଟା ପାଖାପାଖି ଛ ଟାରେ ଆମେ ଗାଧେ ଗଲୁ ଆମେ ଆସିଲା ଘରୁ ଆଟ୍ ଟା ହେଇଗଲା।
ହଉ ଦେଖିଆ ଯେ କଁ ହଉଛି ନାଇଁ ଆଗ ପଚାରିଆ ହେଲା ନଲେ ଦେଖିବା ଯଦି ହବ ତ ସେ ଭଲସେ ନହେଲେ ଶନିବାର କୋଉ ଗୋଟେ ଯାଇକି ଆମ କଲେଜ୍ ଠୁ ଦଶ ମିନିଟ୍ ର ପାଞ୍ଚ ମିନିଟ୍ ର ବାଟ ଦଶ ମିନିଟ୍ ତ ମୁଁ ଭାବୁଛି ବହୁତ ସମୟ ଲାଗିବ ହେଲା। ପାଞ୍ଚ ମିଟି ବାଟରେ ମୁଁ ଆଜି ପକେଇକି ଆସିଥିଲି ମତେ ପାଞ୍ଚ ମିନିଟ୍ ଲାଗିଲା ପହଞ୍ଚିଆକୁ ସେ ଜାଗାରେ ହେଲା। ରଖେଇବାର ରଖିଥିବ ସାଙ୍ଗେ ସାଙ୍ଗେ ଆସିବ ହେଲା ହେଲା ନହେଲେ ଶନିବାର ବି ଗୋଲ୍ଡ କପ୍ କିତାବ୍ ମାନେ କଲେଜ ବାର୍ ରେ ଭେଇ କ୍ଲାସ୍ ସଲେ ହେଲା।
ଏବେ ପକେଇବିନି ମୁଁ ଘରେ ନାହିଁ ବା କହିଲି ତତେ।
ମୁଁ ହେଲେ ଦେଇଥିବି।
ହୁଁ ମୋ ବାବା ପୁନ କରିଥିବେ।
ତମେ କିଛି ହାଁ ତମେ କହିବ ମୋ ପା
ମଝିରେ ମୋ ଅଣା ଦବନି।
ତମ ପରିଚୟ ମୁଁ ନହଲେ ଦେଇ ଦେବି ହେଲା। କାରଣ ତମସ୍କାର ପାଖକୁ ଆସିକି ଏଇଠି ମତେ ଭଲ ଲାଗିଲା ତ ମୁଁ ତମ ତମେ ବ୍ୟସ କିଛି ବ୍ୟସ୍ତ ହୁଅନି ତମେ ହେଲା।
ମୁଁ ଆମ ଆମାଠୁ ମାଇକି ଦେବେ। ତମର ପଛରେ ପକେଇଲେ ହବନୀ ମୋର କଣ କୁଆଡେ ମୋବାଇଲ୍ ପଳଉଛି ମରିଆକୁ ନାଁ କଣ।
ହଁ ମୁଁ ଡିସିଜି ପକେଇବି ମୁଁ ଖାଲି ନୂଆ ଦେଖିଦେବି ତ ମୋତେ ମୁଁ ମୋ ପକେଇଦବ ତମେ ବି ନୂଆ ପକେଇବ ମୋତେ ଭଲ ଲାଗିବ। ମୋଠୁ ମୁଁ ଦଶ ବର୍ଷ ସେ ମିଟର ଅଟେ। ମୁଁ ମାନେ ମୋର ମାନେ ମୋର ମୋ ୱେଷ୍ଟ କଲେ ଜିନିଷ ଲୋକ ମୁଁ ତାଙ୍କୁ କହିବି ମାନେ ନୂଆ ପକେଇବାକୁ। କାଲି ଘରକୁ ଆ ଆଇସ୍କ୍ରିମ୍ ଆଣିଲି ଗୋଟେ ଜାଗାରେ ଛଅଟା ନେଇ ଆସିିଲି ସମସ୍ତଙ୍କ ପାଇଁ।
ମାନେ?
ଆରେ ଆ ଆଇସ୍କ୍ରିମ୍ ମତେ ମାନେ କହିଲେ କି ବୋଉ ଖାଇବ ବୋଲି ହେଲା।
ହୁଁ।
ମୁଁ ସେ ଗୋଟାଣେ ମୁଁ ଗୋଟେ ଜାଗାରେ ଛଅଟା ନେଇ ଆସିଛି ସମସ୍ତଙ୍କ ପାଇଁ।
ହୁଁ ହୁଁ।
ସେଥିପାଇଁ ମୁ କହିଲି କି ମୁଁ ପକେଇ ଦେବି ତୁ ପରେ ତ ଦେବୁମୁଁ ତତେ ପଇସା ମାଗୁନି
ବଲଣ
ମୋ ବୋଉ ପାଇଁ ଦିଟା ଆଣିଥିଲି।
ହଁ।
ତ ତମେ ତ ପଇସା ନ ଦଲେ ହବ ପଇସା ତ ତ ତମ ଇଚ୍ଛା ହେଲା ଆଗ ପ ମୁଁ ତଁ ସେମିତି ପ୍ଲିଜ୍ ଚେଞ୍ଜ୍ କରିଦେବି ହେଲା। ସେ
ଆପଣଙ୍କ ତ କିଛି ହୋଇ ବି ନଥିଲା ଆପଣ ଚେଞ୍ଜେ କରିଦେଲେ।
ନା ମୋର ଫାଟି ହେଇଥିଲା ତମେ ଦେଖିନ ମୁଁ ଆଜି ଦେଖିଲା ବେଳକୁ ସେ ପୁରା ଖଣ୍ଡ ହେଇଥିଲା ମାନେ ତଳ ଗୁଡ଼ ଫାଟି ଯାଇଥିଲା। ହ୍ୟାଲୋ।
ଆଜ୍ଞା।
ତଳ ଦଦି ହବ ତାକୁ ଆମ ସେଠି ସାରି ଦେଲା ପରେ ଆମେ ଆସିଆ ଆମର ଏଇଠି କାମ ସାରି ଦବା ହେଲା।
ଆପଣ ମତେ ସେଇ ରାନୀ କହିଲେ ମୁଁ କହୁଛି ଆପଣଙ୍କୁ ମୁଁ କଣେଇବି ଜଣେଇବି। ହଁ ସେଆ ବା ପାଞ୍ଚ ମିନିଟି ଆପଣ ଲାଷ୍ଟ୍ ରେ ସେଇଆ ହିଁ ଗପିଲେଣି।
ଓଃ ସରି କ୍ଷମା କରନ୍ତୁ ମତେ ବହୁତ୍ ବହୁତ୍ ବହୁତ୍ କ୍ଷମା କରନ୍ତୁ ତ ମୁଁ କହୁଥିଲି କି ଆପଣ ଘରେ ତାଙ୍କ ସହ କଥା ହୁଅନ୍ତୁ ବାବାଙ୍କୁ କୁହନ୍ତୁ ତାଙ୍କ ବାହାନାରେ ଆପଣ କାଲି ଆମେ ଆସିବା ହେଲା ଆଉ କି ଦୟା କରିକି ଆପଣଙ୍କର କଥା ନା ନ ହୁଏ ଯଦି
ଆଜ୍ଞା ଫୁଣି ଫୁଣି କହୁଚି ଚୁପ୍ ରୁହନ୍ତୁ ଏବେ ଯଦି ସେଇ ବିଷୟରେ କହିବା ବନ୍ଦ୍ କରନ୍ତୁ
ମୁଁ ଏକପା କହୁଚି କି ମୁଁ ବ୍ୟାକ୍ ଅପ୍ କହୁଚି କି ଏଆ କି ଯଦି ସେ ନହବ ସ ମୁଁ ଡ଼ା ଯିବେ ସେଠିକି ଲୋକେସନ୍ କୁ ହେଲା ଛାଡ଼। ତ ମୁଁ କହୁଥିଲି କଁ ତ ଆପଣ ଖାଇଲେ ଆପଣ କଁ ଖାଉଛନ୍ତି କଣ କଣ ଖାଉଛନ୍ତି?
ଯୋଉଟା ଆମ ଚଷମା ବାଲା ଭାଇ କହୁଥିଲେ ତାଙ୍କ ଘରେ ହେଇଚି ସେଇଟା ଆମର ହେଇଚି ମନେ ପକେଇଲେ ସେ କଁ କହୁଥିଲେ?
ଆଜ୍ଞା ପୋଟଳ ଆଳୁ କଷା।
ଆଚ୍ଛା ମୁଁ ତ ଖାଇନି ଖାଇବି ହଉ ପରେ ଭାତ କି ରୁଟି ଖାଇବି।
ସେ ଯେତେବେଳେ କହିଲେ ମତେ ବହୁତ୍ ଇଚ୍ଛା ହେଲା ପୋଟଳ ଖାଇଆକୁ ବିକଜ୍ ମତେ ପୋଟଳ ତରକାରୀ ବହୁତ୍ ପସନ୍ଦ୍। ତ ସେଥିପାଇଁ ମୋ ଇଚ୍ଛା ହେଲା ଘରକୁ ଆସିକି ଦେଖିଲା ଆଳକୁ ସେଇଆ ହେଇଚି ମୁଁ ବି ପୁରା ଖୁସି।
ତ ମୁଁ ଦିନେ ନେଇଯିବ ତମ ପାଇଁ ଚକୁଳି ପୋଟଳ କସା ଆଉ ଖଟା ନେବି ଖଟା ବାଲା ନେବି। ସେଇନ କରିକି ସେଇନ ନେବି ଶନିବାର୍ ହେଲା ଯଦି ପସିବୁଲ୍ ହେଲା। ହଁ ତ ଆଉ କଁ କୁହନ୍ତୁ?
କଁ କହିବି?
ଗଳ୍ପ ତୋ ଖାଇବା କୋଉ ଯାଏଁ ଗଲା? ଖାଉଛନ୍ତି ଆଚ୍ଛା ହଉ ମୁଁ ଗୋଟେ ଗପ କହୁଛି। ମୁଁ ଆକ୍ଚୁଲି ଗୋଟେ ମୁଁ ଏ ମୁଁ ଆକ୍ଚୁଲି ଗୋଟେ ଆଣ୍ଟି ହେବେ ହେଲା
ହୁଁ।
ସିଏ ସିଏ ଟିକେ ଅଲଗା ଜାଗାରୁ ତାଙ୍କ ସ ମୁଁ କ ଥା ହଉଥିଲି ଆପଣ ତାଙ୍କୁ ଜାଣିପାରୁଥିବେ ତାଙ୍କର ଆଜ୍ଞା ତାଙ୍କ ଦଶ ବ
ତେ ଉତ୍ତର ଦଉନାହାନ୍ତି କିଛି ଆପଣଙ୍କ ସହିତ କଥା ହଉଛନ୍ତି।
ନାଇଁ ଏବେ ନୁହଁ ମୁଁ ଯେବେ କଥା ସେବେ ସେ କଥା ହଉଥିଲେ ମୋର୍ କାମ କରିଥିଲେ।
ହୁଁ।
ତ ତାଙ୍କ ସ କଥା ମୋତେ ଭଲ ଲାଗିବ ମତେ ଭଲ ଲାଗିଲା ଏଥିପାଇଁ ସବୁବେଳେ ତାଙ୍କର ଆକ୍ଚୁ ମ ତାଙ୍କ ଭାଷାଟା ଭଲ୍ ଲାଗେ। ସେ ଯୋଉ ୱେରେ କଥା ହୁଅନ୍ତି ତ ତାଙ୍କର ସେ ମତେ ସେ ମତେ କିଛିଟା ରେସିପି ବ ସେ ମତେ ଚିକେନ୍ ର ରେସିପି ବତେଇ ଥିଲେ। ତ ସିଏ କଁ କହିଥିଲେ କି ଆଜ୍ଞା ସେଟା ମୁଁ କହି ଦଉଚି। ଆଣ ତ ଅଛି ଆଉ। ତ ସେ ମତେ କହିଥିଲେ କି ଏମିତି ଆମେ ଆଗ ପିଆଜ ଟମାଟ କାଟିଦବା ଆମେ ଆଗ ପିଆଜକୁ ଭାଜିବା ତେଲରେ ସୋରିଷ ତେଲରେ। ତାପେ ସେଥିରେ ଆମେ ପିଆଜ ଭାଜିକି ଅଦା ରସୁଣ ପେଷ୍ଟ ପକେଇବା ତାପରେ ଆମେ ଟମାଟ କଷିବା ତାପରେ ଆମେ ଚିକେନ୍ ପକେଇକି ଚିକେନ୍ ଉପରେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଚିକେନ୍ ମସ୍ଲା ପକେଇ ତାକୁ କଷିବା ତାପରେ ଭ ଜା ଆଳୁକୁ ସେମି ସେଥିରେ ପକେଇବା ତାପରେ କିଛି ସମୟ ପରେ ଅଦା ରସୁଣ ପେଷ୍ଟେ ଏ ଆମେ ଗୋଟେ ଗିନାର ଅ ଅଧେ ଗନା ସେରି ବେସର ବାଟଣ ଅଧଗିନା ପକେଇବା। ସେ ପକେଇକି ଆମେ ପୁଣି ଆଉଥରେ କଷିବା ତାପରେ କସିଲା ପ ଆମର କିଛି ସମୟରେ ଆମେ ତାକୁ ଶିଝିବା ପାଇଁ ରଖିଦବା ଦେନ୍ ହେଇଗଲା ଆମର ଚିକେ ଚିକେନ ବାଟର ମସଲା।
ବାଟଳ ମସଲା?
ଚିକେନ ବାଟନ ମସଲା ଚିକେନ ଚିକେନ ବେସର। ଯା ବି ହୋଉଥାଉ ତ ସେଇଟା ତ ଆଚ୍ଛା ମତେ ଯୋଉ ଖୁସି ଲାଗିଲା ମୁଁ ଯୋଉ ଗ୍ଲାସ ପକେଇଲି ଆକଚୁଆଲି ମୁଁ ପୂର୍ବ ଥର ସେଇ ଜାଗାରୁ ପକେଇଥିଲି କି ଅଲଗା ଦୋକାନରେ ହେଲା ନେଇଥିଲେ ଦୁଇଶହ ପଚାଶ ଟଙ୍କା ଆମ ଏଇଠି ପଚାରିଲି କହିଲେ ତିନିଶହ ପଚାଶ। ତ ମୁଁ ପକେଇଲି ଶହେ ଶହେ ଅଶୀ ଟଙ୍କାରେ।
କି ଖୁସି।
ତ ମୁଁ କହିଲି କି ତ ମୁଁ ତାଙ୍କୁ ପଚାରିଲି କି ମୁଁ ମାନେ ତମକୁ କହିଲି ଆମର ଦିଦି ଆମର ଥ୍ରୀଡି ଗ୍ଲାସ୍ଟା ଟା କେତେ ଟଙ୍କା ସେମ୍ ପ୍ରାଇସ୍। ତ ମୁଁ କହିଲି ମୋ ସାଙ୍ଗର ପକେଇବାର ଥିଲା ମୁଁ ତାଙ୍କୁ ତାକୁ ଥରେ ତାକୁ ଥରେ ନେଇକି ଆସିବି ପକେଇଦବ। ହଁ ମୁଁ ଫ୍ରୀ ଅଛି ତମେ ଆସିବ କେବେ ପକେଇଦବା। ମୁଁ ଗୋଟେ ମୁଁ ତ ଗୋଟେ କଭର କହିଛି ମାତ୍ର ମୁଁ ସେ କଭର ଟା ପକେଇନି। ହଲଦିଆ ପଡିଚି ଯେ ତାର ପୁରା ମାନେ ଏଇଭଳିଆ ଆଉ ଗୋଟେ କଭର ଆଣିବି। ମୋର ଆଉ ଗୋଟ କଭର ଅଛି ବ୍ଲାକ୍ କଲର ମତେ ବା ବ୍ଲାକ କଲର ଟା ଭଲ ଲାଗେନି ମୋର ସେ ପଛପଟ ଅଲଗା ଦେଖାଯାଏ ମତେ ପୁରା ହ୍ୱାଇଟନ୍ସା କଲର ଏସବୁ ତ ବୁଝିଦେଇଛି ହେଲା ତମ ସେ ମୁଁ ତମକୁ ତମକୁ କହୁଚି ମୁଁ ତମକୁ ମୁଁ କହୁଚି ମାନେ ମୁଁ ପେମେଣ୍ଟ କରିବି ତେଣୁ ତମକୁ ମୁଁ ନେଇକି ଯିବି ନା। ଏ ସବୁ ମତେ ଚିହ୍ନି ଚନ୍ତି। ତ ମୁଁ କହିଦେବି କି ଇଏ ମୋ ସେକେଣ୍ଡ ଫୋନ ରେ କଣ କଣ କହିଦେବି କିି ସେମିତିରେ ସେ ପକେଇଦେବି ହେଲା।
ହୋଉ ହୋଉ।
କାରଣ ମୁଁ ତ ଲେଖି ବାହାରେ କିିଏ ଦେଇଦବ କିଏ ତିନିଶହରୁ ଟଙ୍କ ଟା କମେଇଦବ ତିନିଶହ ରୁ କମ ଦିଶହ ପଚାଶ ନେବେ। ଯଦି ଟଙ୍କା ଟେ କମେଇବ ତମେ ମୋ ନାଁ ଚେଞ୍ଜ କରି ଦବ କୋଉଠି?
ଫୋନ୍ ବାପି ନାଁ ରେ।
ଆ ସେଇ ବାପି ସେଇ ଦୁଇଶ ତମେ କୋଉଠି ପକେଇଥିଲ କି?
ସେଇ ବାପି ଦୋକାନ ଯୋଉଠି ଗୋଟେ କୋଉଠି ଗୋଟେ ମୋର ଏତେ ଦୋକାନ ମୋର ମନେ ଅଛି ନା କଣ କୋଉ ଗୋଟେ ଦୋକାନରେ ମୋବାଇଲ କିଣିଲି ତା ଆଗ ସାମ୍ନା ଦୋକାନରେ ନେଇକି ଗ୍ଲାସ ଦେଲି ସେଇ ଦୋକାନ ର ଚିହ୍ନା ଦେଇ ଯାଇକି ଗ୍ଲାସ ପକେଇଲି। ହୁଁ ବାବାଙ୍କର ଦୁଇ ଶ ମୋର ଦୁଇଶ।
ତମ ର ଚିହ୍ନା ବୋଲି ଦୁଇଶ ଟଙ୍କା ନେଲା ନହେଲେ ନେଇନଥାନ୍ତା।
ଚିହ୍ନା ନଥିଲା ସିଏ।
ଆଉ।
କିଛି ନଥିଲା।
ଓହୋ ହୋଉ ତାହେଲେ ମାନେ ତମ ମାନେ ତମ ବାବାଙ୍କର ଇଏ‌ଶୁଣିକି ମାନେ ତମେ ଚାଟିଙ୍ଗ୍ ପ୍ରୋ।
ହୁଁ।
ତମ ବାପାଙ୍କ ଚାହା ମୋର ତ ସେୟା ତ ପିଇଥିଲେ ସେମ୍ ସେମ୍ ତ। ମାନେ ପିଇ ଥ୍ରୀର ଛୋଟ ଭର୍ସନଟା ମାନେ ଥାର୍ଟି ନିର ଛୋଟ ଭର୍ସନ ଟା ହେଲା ପିଇ ଥ୍ରୀ ଆଉ।
ହୁଁ।
ତ ସେଇଆ ମୁଁ ଭାବିଛି। ତମେ ଯାଇକି ପକେଇଦବ ଆଉ ହେଲା।
ହୋଉ।
ସବୁଆଡେ ନବ ତିନିଶହ ଟଙ୍କା ନବ କାରଣ ମୁଁ ମୁଁ ମୋ ଦିଦି ପକୋଉଛି କେତେଟଙ୍କା ଜାଣିଚ ତିନିଶହ ପଚାଶ ଟଙ୍କା ଦେଇକି ତିନିସହ ଟଙ୍କା ଦେଇକି। ତମର ତ ତମର ଶହେ ଅଶି ନବ ମ କାରଣ ତମ ଜୋଉ ମୋ ତମର ଯୋଉ ଭଳିଆ କରେ ମୋ ଦିଦି ସେଇ ଭଳିଆ କର। କାରଣ ମୋ ଦିଦିର କୁଆଡେ କପଡ଼ା ମୋ ଦିଦିର ମାନେ ପୁରା ସ୍ଥିଡି ଖରାପ ହେଲା ମୋ ସାଙ୍ଗରେ ପାଟ୍ କର୍। ଅଳ୍ପ ଅଳ୍ପ ମୋ ଦିଦିର ପୁରା ପୁରା ମାନେ ପୁରା କଳପନା।
ହଁ
ତମ ଭଳିଆ ସେଥିପାଇଁ। ତମର ଆଉ ଆଉ ଗୋଟେ କଥା ତମର ସେଟା ପଛପଟେ ନୁହେଁ କି
ହୁଁ।
ତ ସେ ପଛରେ ମାନେ ଚଉଁରୀ ପକେଇଦବ ସେ ଶହେ ଟଙ୍କା କି ଦେଢଶ ଟଙ୍କା ନବ ହେଲା।
କଁ ହବ ସେଇଟା ପକେଇଲେ ଫାଲ୍ ତୁ।
ତମେ ଫାଲ୍ ତୁ ନୁହଁ। ତମେ ଯୋଉ କହୁନ କି କଭର ପାଖେ ସେମାନେ ମାନେ ତେେ ରଙ୍ଗ ଛାଡ୍ ଯାଉନି କି
ହେଲେ ରଙ୍ଗ ଛାଡିଗଲା ସେଇ କଭର୍ ଯୋଗୁ ସେଥିପାଇଁ ତ ସେ କଭର୍ ଟା କାଢିଦେଲି।
ହଁ ତ ସିଏ ପଛ ଆଡ଼ୁ ଫୋନ୍ ର ସ୍କ୍ରାଚ୍ ହବନି। ମାନେ ତମେ ଧର ଫୋନ୍ ଫୋନ୍ ଖୋ ମାନେ ତମେ ଫୋନ୍ ଖୋଲି ଦଉଚ କେତେବେଳେ କି ଧୁଳି ଫୁଳି ପଶିବନି। ଫୋନ୍ ସ୍କ୍ରାଚ୍ ହବନି ବା ଆରେ ସେ କଥା ମୁଁ କହୁନି। ରେଷମ ଯୁଉ।
ହେ ତୁ ଚୁପ୍ ରହିଲୁ ମୁଁଁ ମାରିବି ତତେ ଗୋଟେ ଜବରଦସ୍ତି ଗୋଡେ।
ମୁଁଁ ମୁଁ ଗ୍ରବେଶ୍ୱରୁ କହୁଚି କି ସେଇଟା ପକେଇଲା ଯେ ମୁଁଁ ମୋ ପୂର୍ବ ପରେ ପକେଇଥିଲି ଏଇଟା ପ କିନ୍ତୁ ଫୋନ୍ ସ୍କ୍ରାଚ୍ ହୁଏ
ଶୁଣନ୍ତୁ ମୁଁ ରଖୁଚି ମୋର ବହୁତ ସମୟ ବିଳମ୍ବ ହେଇଗଲାଣି ରଖୁଚି ଧନ୍ୟବାଦ।
କେତେ ହଜାର ଟଙ୍କା?
ଆଜ୍ଞା।